ହାଲୋ। ହାଲୋ।
କଁ କରୁଥୁଲ।
ହାଲୋ।
ମୁ କହଲି କଣ କରୁଥୁଲ?
ମୁଁ ଏଇ ଝିଅକୁ ଶୋଇଦେଇକି ଆସିଲି ଆଉ, ଆଉ ତମେ କଁ କରୁଥୁଲ?
ମୁଁ ଏଇ ବସ୍ ଚି ଆଉ ଗାଧେଇ ସାଇଲଣି?
ହଁ ସକାଳୁ ଶୀଘ୍ର ଉଠିକି ଗାଧେଇ ପାଧେଇକି ତାକୁ ଖୋଇ ଦେଇକି ତେଲ ଫେଲ ମାରିକି ତାକୁ ଶୋଇ ଦେଇକି ଆସିଲି ଆଉ।
ଖାଇଥିଲ କଣ?
ସକାଳୁ ଖାଇଥିଲି ଏଇ ଚା କୁ ରୁଟି, ତମେ କଁ ଖାଇଥିଲ?
ଆଉ ପଖାଳ ଖାଇଲା, ମୁଁ ଛତୁଆ ଖାଇଥିଲି।
ହେଲେ ସକାଳୁ ଉ ଟିକେ ଭୋକ ହୁଏନି, ଯାଇକି ଯହା ସେଇ ସାଢେ ବାରଟା ଗୋଟେ ବେଳକୁ ଯାହା ଏକାଥରେ ଭାତ ଖାଏ ଆଉ, ତମ କଁ ଖାଇକି ଆସିଲ?
ଛତୁଆ ଗରମ ଖାଅନି ତାହେଲେ, ମୁଁ କଇଲି ଛତୁଆ ଖାଇକି ଆସିଥିଲି। ଗରମ ଖାଉନି।
ଏବେବି ଖାଏ। ଗରମ ଯାଇଁ କି ସେ ଗୋଟେ ସାଢ଼େ ଗୋଟେ ହେଇଯାଉଛି ଖାଇଲା ବେଳେ ଆଉ।
ଶାଶୁଘରେ କଣ ଖାଅ ଗରମ ନା ପଖାଳ?
ନାଇଁ।
ନାଁ ମୁଁ ତ ପଖାଳ ଖାଏନି ଗରମ ଖାଏ ଆଉ, ମୁ ସେ ଗୋଟେ ଦି ଟା ବେଳ ଗରମ୍ ଖାଏ ଆଉ।
ଛତୁଆ ଖାଇଦେଇକି ଆସିଚ ଭୋକ ଲାଗିବନି ଯାହେଲେ ଗୋଟେ ବା ଟା ଗୋଟେ ବେଳୁ ତ ଭୋକ ଲାଗିବା।
ହଁ ଭୋକ ଲାଗିବ ଯେ, ମୁଁ ତ ସେଇ ଟାଇମରେ ଯିବି ଘରକୁ ଖାଇବା ପାଇଁ। ମୁଁ ତ ସେଇ ଟାଇମରେ ଖାଇବି ଆଉ ଖାଇବା ଟାଇମି ଆଉ, ଆ ବର୍ଷା ଫ ସା ସିଆଡ଼େ ହୋଉଚି ନା ନାଇଁ ବାପ ଘରେ ତ ଅଛ। ହଁ ମୁଁ କଇଲି ବାପଘରେ ତ ଅଛ ବର୍ଷା ବର୍ଷା ହୋଉଚି ନା ଭଲ ପାାଗ ଅଛି?
ନା ପାଗ ଖରା ନାହିଁ କିନ୍ତୁ ଟିକେ କାଉଁରିଆ ଦେଇଚି। ଆଁମ୍ ବର୍ଷା ମା ଭଲ ପାଗ ଦେଇଚି ଆଉ। ମାନେ ଖରା ଫରା ନାହିଁ ଭଲ ଅଛି ମାନେ ବୁଲା ବୁଲିିକି ଯୁଆଡେ ଯିବା ପାଇଁ ଭଲ ଅଛି ପାଗ ଆଜି।
ଘର ଆଡେ ବର୍ଷା ପକେଇଲାଣି ଫିରି ଫିରି ପକୋଉଛି।
ଓହୋ ସେ ତାେଲେ ବର୍ଷା ଟା ଟିକେ ଟିକେ ପଉଥିବ ଇଆଡେ କାଇଁ ପକେଇନି ତ ଭଲ ଅ ଛି ପାଗ ଆଉ ରୋଷେଇ କରିକି ଆସିଚ?
କଣ ଆସିଲାଣି ଭାରି କୋଉଚି ହଁ ରୋଷେଇ ସରିଗଲା ଆସିଲି ଆଉ।
ଆଉ କଣ ଆଜି କରିଚ?
ଡାଲି ହେଇଛି ଆଉ ପଣ୍ ପଣସ ମଞ୍ଜି ଆଉ କୁନ୍ଦୁରି ମିଶେଇକି ଭଜା ହେଇଥିଲା। ଆଉ ସିଝା ସଝି ହେଇଥିଲା ସବୁ ଦଳା ଦୋଳି ଗଲେ ଆଉ ଆଳୁ ତ ସବୁ ସାରୁଫାରୁ ସିଝା ସିଝିହେଇଥିଲା ପଖାଳରେ ଖାଇବା ପାଇଁ। ଆଉ ଶାଗ ଭଜା ହେଇଚି ଆଉ। ହଁ ଖରା ବେଳକୁ ଦେଖିଆ ଆଉ କଣ ଭଜାଭୁଜି ହବ।
ହଁ।
ଆମର ଏତେବଳୁ ରୋଷେଇ ଶେଷ ହୋଇଇଯାଏ କାହିଁକିନା ଛୋଟ ଛୁଆ ଆମର ତିନ୍ ଜଣ ପୁଅ ତାର ପଳୋଉ ସି ମଣିଙ୍ଗି ତାର ଅଫିସ୍ ଏଇ ଯେଉଁ ସ୍କୁଲ୍ ହେଇଯାଇଚି ଯେ ସେ ତର ପଳଉଛି ସାଢ଼େ ଛଅଟାରୁ ଆସିବ ସାଢ଼େ ଦଶ୍ ଟା। ଆଉ ଯାଆଙ୍କର ପୁଅ ଝିଅ ଦୁଇଟା ସେମାନେ ଭାତ ଖାଇକି ଯାଆନ୍ତି ସେଥିପାଇଁ ଆମର ଶୀଘ୍ର ରୋଷେଇ ସରଯାଏ, ସେମାନେ ଖାଇକି ଗଲେ ଆଉ।
ପଖାଳ କୀ ଖାଆନ୍ତି ନା କଣ?
ପଖାଳ ଖାଆନ୍ତି ମୋ ହଜବେଣ୍ଡ ଖାଆନ୍ତି, ଆଉ ଦେଢ଼ଶୁର ଖାଆନ୍ତି। ଆଉ ନହେଲେ ପଖାଳ କେହି ଖାଆନ୍ତିନ। ଯଦି ଏମିତି ଭାତ ବଳେ ତାହେଲେ ଖାଆନ୍ତି। ନ ନଲେ ନାଇଁ ଏଇ ପାଗ ତ ଚେଞ୍ଜ ହେଲାଣି। ଥଣ୍ଡା ବି ହଉଛି ପଖାଳ ଖାଇଲେ। କେହି ପଖାଳ ଏତେ ଖାଆନ୍ତିନି ଏଷଗରମ ତ ହେଇଯାଏ ଶୀଘ୍ର ନା ସେଥିପାଇଁ ଗରମ ସମସ୍ତେ ଖାଇଦିଅନ୍ତି ଆଉ।
ହଁ। ଆଉ ତ ହଁ ସେମିତି ସମସ୍ତଙ୍କ ଘର ତ ଜଣେ ଜଣେ ଏମିତି ପଖାଳ ଟିକେ ପ୍ରିୟ। ପଖାଳ ଭଲ ପାଆନ୍ତି ଆଉ।
ପଖାଳ ଖାଆନ୍ତି ପୁଅ ପିଲାମାନେ ତାଙ୍କର ପୁଣି ଉଁ, ଗରମ ଖାଆନ୍ତି ଦିଇଟା ତିନିଟା ବେଳକୁ ଆଉ।
ହଁ। ପଖାଳ ସେତ ଟିକେ ମାନେ ବାର ଥିଲେ ମାଛ ଛନ୍ତି ଲଗେଇ ଖାଉଥିବେ ଆଉ ନା ମାଛ ଫାଛ ଭଜା କି କଣ?
ହଁ। ମାଛ ଫାଚ ଆଉ ନହେଲେ ଏଇ ବାର ଫାର ହେଲେ ଭଜା ଭୁଜି ଶାଗ ଭଜା। ଏଇ ପୋଡାପୁଡି ଦଳା ଦୋଳି ଏଇରା ଆଉ।
ହଁ।
ଯିଏ ଯୋଉ ଜିନିଷଟା ଭଲ ପାଆନ୍ତି ତାଙ୍କର ସେଇୟା ହୁଏ ଖାଆନ୍ତି ଆଉ। ହଁ ଅଛି ଆମ୍ବ ଗଛ। ଅଛ ଅଛି ଶାଶୁଘରେ ଆମ୍ବ ଗଛ ଅଛି। ତିନି ଚାରଟା ଆମ୍ବ ଗଛ ଲଗା ହେଇ
ଓହୋ ମିଠା ଆମ୍ବ?
ହଁ ମିଠା ଆମ୍ବ।
ଆଉ କଣ କଣ ଗଛ ଅଛି? ମୁଁ କହିଲି ଆଉ କଣ କଣ ଗଛ ଅଛି।
କଣ ଫଳ ଗଛ ତ ସେଇ ଆମ୍ବ ଗଛ ଲାଗିଛି। ପିଜୁଳି ଗଛ, ବାହାର ଜାଗାଟା ତ ଯେତେ ଆବଧ କଲେ ବି ରହୁନି। ହୁଁ, ବାଡ଼ ଫାଡ଼ ଗୁରା ଭାଙ୍ଗି ଦଉଚନ୍, ତାର ବାଡ଼ ଗୁରା ଛିଣ୍ଡେଇ ଦଉଚନ୍। ତି ହାତୀ ଫାତୀ ବି ସେ ଜାଗାରେ ପଶି ଯାଉଚି। ଆଉ ଚାରିପ ଟାଙ୍ଗ ଖୋଲା ମେଲା ଅଛି, ନାଇଁ ସେଇ ବାଡି ଭିତରେ। ନାଇଁ ନାଇଁ ସେଇ ବାଡି ଭିତରେ ବଡ ଏରିଆ ଟା ନା ତାକୁ ଆବଦ୍ଧ କରିକି ର ଖା ହେଇଥିଲା, ଏଇ ହାତୀ ଯୋଉ ବାହାର ଲୋକ ଛେଳି ଫେଳି ଚରେଇକି ସେ ଜିନିଷ ଗୁଡ଼ା ସବୁ ଫାଙ୍କା କରିଦେଲେଣି। ହଁ ହାତୀ ବି ପଶୁଛନ୍ତି। ଆଉ ଗାଁ ରେ ବି ହଁ ଦି ତିନିଥର ତ ଏଠି ହାତୀ ଆସିକି ବୁଲିଲେଣି। ଆମ ଘର ଦେଇକି ଯାଆନ୍ତି ହାତୀ। ଏଇ ଯୋଉ ଜଙ୍ଗଲ ଟା ଏଇଠି ରହିଛି ତ। ଏଇ ଯୋଉ ଉଁ, ଅଛି ଗୋଟେ ହେଲା ଯୋଉ ସୁନାଝରି ପାହାଡ ଗୋଟେ ଅଛି। ସେ ପାହାଡରୁ ହାତୀ ଗୁରା ରହୁଛନ୍ତି ତଳୁ ଖସିଯାଆନ୍ତି ଯେତେବେଳେ ଗାଁ ମାନିଙ୍କାରେ ବୁଲନ୍ତି ଆଉ।
ହଁ ଏବେ ତ ବର୍ଷା ଦିନ ଆସିଲାଣି ବାଡିରେ ଆଉ କଣ କିଛି ଲଗା ଲଗି କରିନଥିବ?
ବାଡ଼ିରେ ଲଗେଇଥିଲୁ ଶାଗ ଗଛ ଲଗେଇଥିଲୁ ନିଲଜି ଶାଗ। ଆଉ ଭେଲୁଆ ଗଛ ଲଗାନ୍ତି। ସେଟା ଯୋଉ ବାଇଗଣ ଗଛ ଆମ ବଡ଼ ଶାଶୁଙ୍କ ନାଁ ପଡ଼େ ବୋଲି ଭେଲୁଆ ଆମେ କହୁ।
ହଁ।
ଏବେ ଆଉ କିଛି ଲାଗିନି ଦେଖିଆ ଏଇ କାକୁଡି ଫାକୁଡି ଲଗେଇବା ପାଇଁ କହୁଥିଲେ ଆଉ।
ଆଚ୍ଛା।
ଆଉ ତୋମ ଶାଶୁଘରେ କଣ ଗଛ ପତ୍ର ଅଛି?
ଆମର ଯୋଉ ଉଁ, ଅଛି ବହୁତ ଫୁଲ ଗଛ ଅଛି। ଖାଲି ଯୋଉ ମନ୍ଦାର ଫୁଲ ସେଇଟା ବହୁତ ପ୍ରକାର ଯୋଉ ମନ୍ଦାର ସେଇଟା ଅଛି। ଆଉ କଦଳୀ ଲଗଉ, କଦଳୀ ଗଛ ମାନେ ସେ ମାଟିରେ ବୋଧେ କଦଳୀ ହୁଏ କଣ। ତ ଏଇ ଯୋଉ ତରକାରୀ କଦଳୀ ନୁହଁ। କିନ୍ତୁ ଏଇ ଯୋଉ ପାଚିଲା କଦଳୀ ଯୋଉଟା। ସେଟା ହୁଏ। ତରକାରୀ କଦଳୀ ଏବେ ଗୋଟେ ଗଛ ଲଗେଇଚନ୍ତି ଯେ ଦିଥର ଖଣ୍ଡେ ହେଲାଣି। ଆଉ ସେଇ ପାଚିଲା କଦଳୀ ଟା ଭଲ ହୁଏ। ଏବେ ଶୀତ ଦିନରେ ଟିକେ ବେଶି ଲଗା ଲଗି କରନ୍ତି ଟମାଟ ବାଇଗଣ, ଟମାଟୋ, ବାଇଗଣ ତାପରେ ଯୋଉ ଭେଣ୍ଡି। ଝୁଡଙ୍ଗ ଏମିତି ସବୁ ଲଗାନ୍ତି, ପିଆଜ, ରସୁଣ ହଁ ବଡ ଜାଗା ଅଛି? ଯୋଉ ବୋରିଂ ଜଉ ଅଛି ଯୋଉଟା ଅଛି କୁଅ ନାହିଁ ବୋରିଙ୍ଗ ଅଛି ଆଉ ସେମିତି ଲଗା ଲଗି ନ କରନ୍ତି ଆଉ। ଆଉ ଏଇ ମୁଁ ଥିଲି ଏବ୍ ଗୋଟେ ଲାଗିଛି ଭେଣ୍ଡି ଲଗେଇଥିଲେ ଆଉ କାହିଁ କିଛି ଲାଗିନି ତ। ତାପରେ ଦୋକାନ ବି ଆମ ଆମର ରହିଯାଉଛି ନା ଦୋକାନ ସେଠି ଟିକେ ବ୍ୟସ ତ ରହିଯାଉଛନ୍ତି ଆଉ ପୁଣି କରିପାରିଲେ ସମୟ ଟିକେ ବେଶୀ ଦବାକୁ ପଡିବ ସମୟ ଦେଇ ପାରୁନାହାନ୍ତି ଆଉ।
ବାରିରେ ଗଛ ପତ୍ର ଲାଗିଲେ ମାନେ ନିହାତି ହଁ। ମୁଁ କହିଲି ବାରିଘର ଥିଲେ ଫାଙ୍କା ଜାଗା ଥାଏ ପାଣି ସୁବିଧା ଥାଏ ଯେତେବେଳେ ଏ ଲଗେଇବାକୁ ଇଚ୍ଛା କିନ୍ତୁ ସମୟ ଦେବା ଦରକାର ନା ଗଛ ପତ୍ର ଲଗେଇବା ଯେତେବେଳେ ତା ସମୟ ନ ଦେଲେ ଗଛପତର ନଷ୍ଟ ହେଇଯିବ।
ତାପରେ ବର୍ଷା ଦିନେ ଆମର ଦୋକାନ ଅଛି ତ ଏଇ ଯୋଉ ହାର୍ଡୱାର ଦୋକାନ ଅଛି ସେଥିରୁ ପୁଣି ସବୁ ସିମେଣ୍ଟ, ରଡ଼ ପଡେ ଇମିତି ସବୁ ପୁଣି ତାପରେ ଯୋଉ ସାର, ବିହନ ଧାନ ଯୋଉ ବିହନ ସାର ଆଉ ମାନେ ଏଇନା ବ ହେଲା ଚାଷ ସମୟ। ଆଉ ସବୁବେଳେ
ତରକାରୀ।
ଚାଷ ଟାଇମ୍ ଏଇନା ଦୋକାନ ଟା ବେଶୀ ସମୟ ମାନେ ସବୁବେଳେ ଟିକେ ଭିଡ ରହେ ଏଇ ସମୟରେ। । ଆଉ ହୁଁ ହଁ ଆଉ ସେଥିପାଇଁ ଏଇନା ଟିକେ ବେଶୀ ଦୋ ଦୋକାନ ଟିକେ ଇଏ ରୁହେ ସମୟ ଦେଇପାରନ୍ତି ଯାହା ଯେମିତି କରନ୍ତି ଆଉ।
ଦୋକାନରେ କିଏ ବସନ୍ତି?
ଦୋକାନରେ । ଗୋଟେ ଦୋକାନ ନା ସେ ବାପା ମାନେ ମୋ ଶଶୁର। ଦିଅର ଆଉ ଇଏ ଯାଇକି ତାଙ୍କର ମାଲ ଫାଲତି ଆଣନ୍ତି ଯାଜପୁର୍ ରୁ ଆଣନ୍ତି। ଆଉ ସେ ଧାନ ବା ବିହନ ଫିହନ ଯାଇକି ଯୋଉ ପର୍ଜଙ୍ଗ ତାପରେ ସେ ଯୋଉ ଖାଲ ମାନେ ଯୋଉ ସେପଟ ଲାଇନ୍ ଯୋଉ ଧାନ ବିହନ ଖାଲ ପଳନ୍ତି ଇଏ ରୁ ଯାଇକି ବିହନ ଫିହନ ଆଣନ୍ତି। ଆଉ ସାର ଏ ଯୋଉ ଡିଲର ଯେମିତି କରନ୍ତିନି ସେମତି ସେଇଭଳିଆ। କର ଅଛି ସୁରଙ୍ଗ ନାରେ ସେ ବଡ ଦୋକାନ ମାନେ ହେଇବେ ଆଉ ହଁ ଫ ସିମେଣ୍ଟ ସବୁ ଅଛି ଆଉ ରଙ୍ଗ ଫଙ୍ଗ ସବୁ ମାନେ ଏମିତି ଦୋକାନରେ ଆଉ ସେ ଦୋକାନ
ତ ହ।
। ଘର ଚଳିବା ଟା ତାପରେ ଟିକେ ବେଶୀ ନିର୍ଭର କରେ ଆଉ। ହଁ।
ନିହାତି ଯେତେବେଳେ ବେପାର ହଉଛି ଦି ପଇସା ହଉଛି ମାନେ ଘରଟାରେ ଯାହେଲେ ମେକଅପ୍ ହେଉଛି।
ହଁ। ଅଧା । ।
କିଛି ଚାଷବାସ କରନ୍ତିନି।
କି ମାନେ । ହଁ ବସେଇକି ଯୋଉ ଉଷୁନା ଚାଉଳ କରନ୍ତିନି ସେ ବସେଇକି ଦିଅନ୍ତୀ ଆଉ। ହଁ। ମରଗଣ ।
ଉଷୁନା ଚାଉଳ କଣ ବସାଅ ଧାନ ବସାଅ ଚାଉଳ କର। ନାଁ ମିଇଲିର ଦେଇଦିଅ।
ହ୍ୟାଲୋ।
ମୁଁ କହିଲି ଯୋଉ ଧାନଟା ଯୋଉ ବ ପଖରା ଦିଅ ଆଣିକି ଦିଅନ୍ତି ହେ ଧାନଟା ବସାଅ ନା ମିଲ୍ ରେ ଦେଇଦିଅ?
ଧାନ ନାହିଁ। ସେ ଧାନ କୁ ଏକାଥରେ ସେ ଲୋକ ଯାହାକୁ ଧାନ ଦେଇଥାନ୍ତି ସେ ଏକାଥରେ ଧାନ ସହ ଚାଉଳ କରିକି ଉଷୁନା ଚାଉଳ ଅରୁଆ ଚାଉଳ ଏକାଥରେ କରିକି ଦେଇଦିଏ ଆଉ। ଆଉ ଆମକୁ ପରିଶ୍ରମ କରିବା ପାଇଁ ପଡେନି। ସେ ତ ଦେଇ ଦିଏ ମୁଁ ଗଲା ପରେ କିଣା ଚାଉଳ ଯୋଉ ଏମିତି କିଣି ଖାଆନ୍ତି କିନ୍ତୁ ତାପରେ ଏଇ ବ ଦି ବର୍ଷ ହେଲା ସେମିତି କରିକି ଦଉଚି ଚାଉଳ ଏକାଥରେ। ଘର ଚାଉଳଟା ଟିକେ ଭଲ ଲାଗେ ଖାଇବା ପାଇଁ ଭାତ। ଘର ଚାଉଳ। ସେ ଏକାଥରେ ହଁ ଦେଶୀ ଚାଉଳ ସେ ଏକାଥରେ କରିକି ଆଉ ତମେ ତମର କଣ ଧାନ ଚାଷ ହୁଏ ନା ନା ନାଇଁ।
ହଁ ଆମର ଧାନ ଚାଷ ହୁଏ ଆମ ଶ୍ୱଶୁର ଥିଲାବେଳେ କରନ୍ତି। ଶ୍ୱଶୁରଙ୍କ ଡେଥ ଏତେ ପରେ ଦେଢ଼ଶୁର କରୁଛନ୍ତି।
ଆଉ ଚାଷ ହୁଏ ବି ଆମର ଧାନ ବି ବସାନ୍ତି। ଦେଢୁଶୁର ଖାଆନ୍ତିନି ବାହାର ଚାଉଳ କିଣା ଚାଉଳ ଖାଇବେନି। ସେଥିପାଇଁ ଆମର ଦେଶୀ ଚାଉଳ ଟା ସେ ଭଲ ପାନ୍ତି ବୋଲି ଧାନ ଟା ବ ହଁ ଆମର ହଉ ମିଶିକି ବସଉ ଆଉ।
ହଁ ମିଶିକି ପୁଣି ଘାଣ୍ଟା ଘୁଣ୍ଟି ପାଇଁ ପୁଣି ସେମିତି ପରିଶ୍ରମ ପୁଣି ଜାଗା ଦର କାରେ ତାକୁ ଯୋଉ ଇଏ କରିବା ପାଇଁ ଶୁଖେଇବା ପାଇଁ ଧାନକୁ।
ନାଇଁ ଛାତରେ ଆମର ଯଉ ହଁ ଛାତରେ ପାଗ କରୁ ତାପରେ ଆଣୁ ହରି।
ଉପୁରୁକୁ ନିଅ।
ସେଇ ଛାତ୍ ଛାତ ଉପରେ ହଁ। ପୁରା ଦିତାଲା ଉପରେ ପକାଯାଏ ଧାନ ଗୁଡ଼ାକୁ ପାଣି ମାରନ୍ତି। ପାଣିଟା ମରିଗଲା ପରେ ଶୁଖିଲା ଧାନଟା ହେଇଗଲା ପରେ ଝୁଣୁ ଝୁଣିଆ ଯଉ ହୁଏ। ଆ ମିଶିକି ସମସ୍ତେ କରୁ ହଜ ମୋ ସ୍ୱାମୀ କରନ୍ତି ଦେଢ଼ୁଶୂର କରନ୍ତି ଯା ମୁଁ ଶାଶୁ ସମସ୍ତେ ମିଶିକି କରନ୍ତୁ। ଜଣଙ୍କ ଉପରେ ଏ କାମ ନା ନୁହେଁ ଆଉ ସମସ୍ତେ ମିଶିକି କଲେ କାମଟା ଓସାସେ ହେଇ ଯିବ ତାପରେ ଭିଡ଼ କାମଟା ସମସ୍ତେ ମିଶିକି କଲେ କାହାକୁ କିଛି କାମଟା ଜଣାପଡ଼େନି।
ହଁ ହଁ। ସେମିତି ତ ଆଉ ମିଳିମିଶିକି କଲେ ସେ କାମଟା ସହଜ ହେଇଯିବ। ଯେତେ ବଡ଼ କାମ ଥାଉ।
ଆଉ ତାପରେ ଉଁ ଆଁ ସେ ଠୁ ଆଣିକି ଶୁକିଲା ଜାଗାରେ ଆଣିକି ପକେଇ ଦେଇକି ସେଇଟା ଯଉ ଆଠ ଦଶ ଦିନି ସେ ତାର ମନକୁ ଗଡ଼ି ଗଡି଼କା ପାଗ ହେଇଯାଏ ତାପରେ ପେରା ହୁଏ ଆଉ ଘରକୁ ତ ହଲର ଆସେ ପେଶାନ୍ତି। ଆଉ ଫ୍ୟାନ୍ ରେ ଉଡ଼େଇ ଦଉ ଆଉ ଧାନ ଗୁଡ଼ାକୁ।
ହଉ ହଉ ଠିକ୍ ଅଛି ଆଉ ହଉ। କଥା ହବା ପରେ ଆଉ ହଉ ରଖୁଛି ବାଏ।